ଆଁ।
କଣ କରୁଛ?
ଏଇ ବସିଛି। ଖାଇକି ଏବେ ଉଠିଲି ତ ବସିଛି ଆଉ।
ଓହୋ କଣ ରୋଷେଇ କଣ ହେଇଥିଲା?
ଆଜି ହେଇଥିଲା ରୁଟି କି ଭଜା।
ହଁ। ରାତି ଆଉ ସକାଳେ କଣ ଖାଇଥିଲ?
ସକାଳେ ଭାତ ଖାଇଥିଲି।
ଭାତ ତରକାରୀ।
ହୁଁ।
ଓ ହୋ। ତରକାରୀ କଣ ହେଇଥିଲା?
ଆଜି ଦହି କାଞ୍ଜି ହେଇଥିଲା ଆଉ ବେସର ତରକାରୀ ହେଇଥିଲା, ଆଉ ଚିପ୍ସ ହେଇଥିଲା, ବାଇ ପୋଟଳ ଆଉ ଆଳୁ।
ହୁଁ।
ଆଉ ଶାଗ ଭଜା ହେଇଥିଲା, ଆଁ ଆଁ।
ତମକୁ ଦହି କାଞ୍ଜି ବନେଇ ଆସଚି?
ହଁ।
କେମିତି କଣ ବନୌଚ?
ହଁ ଭଲ ଲାଗୁଛି।
ହୁଁ। ଆଉ ବର୍ଷା ହେଇଥିଲା ସେ ପଟେ ଆଜି ନା କଣ?
ବର୍ଷା ନଁ ଆଜି ବର୍ଷା ହେଇନି କାଲି ବର୍ଷା ହେଇଥିଲା।
ଓ ହୋ। ଗରମ ହଉଥିବ ତାହେଲେ ପ୍ରବଳ?
ହୁଁ।
ସେପଟେ ଆଜି ନୟାଗଳ ପୋଟେ ଆଜି ଟିକିେ ଟିକେ ପକାଇଥିଲେ। ସକାଳୁ ସକାଳୁ
ହୁଁ।
ହୁଁ ହୁଁ। ହଁ ଏବେ ରଥଯାତ୍ରା ଆସୁଛି ଦେଖିଯିବେ ନା ନାଇଁ?
ହୁଁ ଦେଖିବା ପ୍ଲାନିଂ ହେଇନି।
ଓ ହୋ ନୟାଗଡ଼ ଯିବ ନା ପୁରୀ?
ଦେଖି ଠିକ୍ ହେଇନି।
ହଁ।
ତମେ ଯିବା ପାଇଁ କରିଛ କି?
ଆମେ ଠିକ ନାହିଁ। ଠିକ ନାଇଁ ଘରେ କହୁଛନ୍ତି ଏମିତି ଯିବେ ବୋଲି ବୁଲିକି ଆସିବେ। ଏତେ ଗହଳିରେ ହେଲେ ଗଲେ ହଜା ହଜି କିଏ ଗଲେ ଅସୁବିଧା ନା।
ହୁଁ।
ପୁରୀ ତ ଗଲେ ବହୁତ ଗହଳି ରଥଯାତ୍ରା।
ହଁ।
ଆଜି ଏମିତି ଅଲଗା ଦିନରେ ଯିବ ଯଦି ବୁଲିକି ହଁ ଆସୁ ଏମିତି ରଥଯାତ୍ରା ବେଳେ ଗଲେ ଭିଡରେ କିଛି କରିପାରିବନି। ଆଉ ପୁରୀରେ କଣ କଣ ଭଲ ଆଉ ସବୁ? ପୁରୀରେ କଣ କଣ ଭଲ ଲାଗୁଛି?
ସବୁ ସବୁ ଜିନିଷ ଭଲ ଲାଗୁଛି।
ରହିଛ ପୁରୀରେ କେତେବେଳେ?
ନା।
ହୁଁ। ହଁ ହେଗ ନା ରହିକି ଦେଖିକି ଆସିବ ରାତିରେ ଠାକୁରଙ୍କୁ
ନା ମୁଁ ରାତି ରହନି ଏତି ଯାଇକି ଆସିଛି ହେ ମୁଁ ରାତି ରହିନି।
ହୁଁ। ରହିବ କେତେବେଳେ ଭଲ ଲାଗିବ ଠାକୁରଙ୍କୁ ରାତିରେ ରହିକି ଦେଖିଲେ ପୁରା ଭଲରେ ଦେଖିବ।
ହୁଁ।
ସେତେବେଳେ ଗହଳି ମାନେ ସକାଳୁ ସକାଳୁ ଯଦି ଖୋଲୁଛନ୍ତି ଗହଳି ଏତେ ନାଇଁ ନା ସେତେବେଳେ ପୁରା ଭଲରେ ଦେଖିକି ଆସଯିବ।
ହୁଁ।
ହୁଁ।
ଆଉ ରହିବା ଦେଖିବା ଟିକେ ଆଉ ରାତିରେ ଜଗନ୍ନାଥଙ୍କୁ।
ହୁଁ। ଏବେ ଗାଁରେ କିଛି କ ପର୍ବ ହବ ନା ନାଇଁ? ହ୍ୟାଲୋ ମୁଁ କହିଲି ଗାଁରେଆଉ କିଛି ପର୍ବ ହେଗ ନାଇଁ?
କଣ କହିଲ?
ଏ କହିଲି ଗାଁ ରେ କିଛି ପର୍ବ ହେ ଏକା ଏଇ ନା ସବୁ ପର୍ବ ସରିଗଲାଣି ରଜ ଏକା ଏଠି ଗଲାହେରି। ଆଉ ପରେ କିଛି ନାହିଁ ପର୍ବହକା?
ପର୍ବ ହଉଛି କି ନା ଏବେ ଆଉ କିଛି ପର୍ବ ନାହିଁ ଖ ରଥଯାତ୍ରୀ ଯଦ କି ଅଛି ଆଉ କିଛି ପର୍ବ ନାଇ ଏବେ ପର୍ବ ସାରଗଲାଣି।
ଓ ହୋ ନୟାଗଡ଼ରେ ଦେ କିନା କେତେବେଳେ ରଥଯାତ୍ରା କେମିତି କଣ ଗହଳି ହୁଅନ୍ତି?
ଯିଏ ଯାହା ଦେଖୁଚି ମୋବାଇଲ୍
ହଁ, ଭଲ ଏମତି ଦେଖିଦବ।
ଉଁ
ଏମତିକି ଗହଳିରେ ଦେଖିବା ଅପେକ୍ଷା, ଫୋନରେ ଟିକେ ଦେଖିଦବ ଭଲରେ ଦେଖିବ ଠାକୁରଙ୍କୁ। ଗହଳିରେ ଯାଇକି କିଛି ଦେଖିପାରିବୁନି, ଏଠି ଅଧିକି କ୍ଷତି ହେଇକି ଆସିବ। ଆଚ୍ଛା, ଆଉ ଆଉ ଆଜି କୁଆଡେ ବୁଲାବୁଲି କରିବାକୁ ଯାଇନଥିଲ?
ନାଁ ନାଁ, ଆଜି କୁଆଡ଼େ ବୁଲା ବୁଲି କରିବାକୁ ଯାଇନି।
ବର୍ଷା ହେଇନଥିଲା ତ?
ଉଁ?
ମୁଁ କହିଲି ବର୍ଷା ନଥିଲା ତ, କୁଆଡେ ବୁଲିବାକୁ ଯାଇଥିବ କଣ?
ନାଁ, ଆଜି କୁଆଡ଼େ ବୁଲିବାକୁ ଯାଇନି, ଘରେ ଅଛି।
ହୁଁ, ଓ। ଆଉ କଣ ପରିଆ, କଣ କଣ ଲଗେଇଛ ନା କଣ ବାରିରେ?
ପରିବା ନାଇଁ ହେମତି କିଛି ଲାଗିନି ପରିବା। ପରିବା ତ କିଣିକି ଖିଆ ହଉଛି ଆଉ ବାରିରେ କାଇଁ ପରିବା କିଣା ହଉଛି କି?
ଅ ହଁ। ଆମ୍ୱ ହେକା ସରିଗଲାଣି ନା କଣ?
ଉମ୍ ହଁ, ଆମ୍ବ ସରିଗଲାଣି।
ହଁ, କିଛି କ ବନେଇ ନଥିଲ, ଆମ୍ବରେ ଯୋଉ ପାଚିଲା ଆମ୍ବରେ?
ହଁ, ଖଟା ବୋଉ ବନେଇଚି ଟିକେ।
ଅହୋ।
ଆଉ ତମର ଖଟା ବନେଇନ?
ଆମର ବନା ହେଇଛି ନା, ଏ ଯୋଉ ବେସର ଆମ୍ବ ହେକା ସବୁ ଏଗୁଡା ବନା ହେଇଛି। ତାପରେ ଆମ୍ବ ସଡା, ଆମ୍ବସରା କରାହେଇଛି, କଞ୍ଚା ଆମ୍ବୁଲ କରାହେଇଛି ସବୁ କରାହେଇଛି ଆଉ। ଏ ବେଶ ତୋଟା ଆଡେ ଆମ୍ବ ପଡିଥିଲା ଇ ଆଉ ନଷ୍ଟ କାହିଁ କରିବୁ, ଏଥିଲାଗି କହିଲା ପକେଇଦବା ଆଉ।
ଅଁ ହଁ, ଭଲ ନା।
ଏମତି ଏମିତିରେ ରଖିଲେ ତ ନଷ୍ଟ ହବ ଆଉ ମାଙ୍କଡ ବି ଖାଇଦଉସନ୍ତି ଥିଲେ। ଅଧିକ ମାଙ୍କଡ। ଆଉ ଆମ ବିଲ ଆଡେ ଯିବାକୁ ଯାହାହେଲେ ବି ଟିକେ ଇଏ। ସେଥିଲାଗି ଗୋଟେ ଓଳା ଖାଲି ସକ୍ ସକାଳେ ଉଠିକି ଯାଆନ୍ତି ଆଉ ଆମ୍ବ ଏତିକି ବ୍ୟାଗ ହଉ କି ବସ୍ତା ହଉ ଧରିକି ଆସନ୍ତି, ପାଚିଥିବ ତ ଯଦି ଭଲ କଥା କଞ୍ଚା ଥିବ ବୋଲେ କାଟିକି କଞ୍ଚା ଆମ୍ବୁଲ ହୁଏ ଆଉ ପାଚିଲାଠୁ ଆମ୍ବସରା ସରା ହୁଏ, ତାପରେ ସେଠି ଯୋଉ ଯୋଉ କହେ ଆଚାର ହୁଏ, ବେସର ଦେଇକି ଆଚାର ହଉଛି ପାଚିଲା ଆମ୍ବୁଲ ବି କରାହେଇଥିଲା।
ହୁଁ।
ଆମ୍ବ ଆଉ ଖାଇଆକୁ ଇଚ୍ଛା ହଉନି? ଆମ୍ବ ସରିଗଲା ବା।
ଆମ୍ବ ଟିକେ ହଁ ଅଛି ଗୋଟେ ଗୋଟେ ଯେ ହଁ ଖାଉଛି।
ହଁ।
ଆଉ ତମର କଣ ଗାଁ ପଟେ କଣ ଫସଲ ହେକା କରିଛ ନା ନାଇଁ?
ଆମ ହେଇଛି ନା ଏମତି ଛୋଟ ଛୋଟ ଏମତି ଘରେ ଖାଇଆକୁ ଏମତି ରୋଷେଇ ହେଇଛି। ଆମ ଲଗା ହେଇଛି, ଏବେ ସାରୁ ଲଗାହେଇଥିଲା ଇଠି। ତାପରେ ପୋଟଳ ଲଗା ହେଇଛି ତାଙ୍କଡ, ଏ ଭେଣ୍ଡି, ବାଇଗଣ ସବୁ ଏମତି ଲଗା ହେଇଛି ହଉଛି ଆଉ। ଏବେ ବାଇଗଣ ଯେମତି ତ ରେଡ ହଉଛି, ଆଉ ହାତ ଲଗେଇ ହଉନି ବାଇଗଣରେ। ଯାହା ଯେମତି ଲଗେଇକି ଆଣିକି ଖାଇବ। ପରିବା ଆଉ କଣ? ଏତିକି ଯାହା ଏତିକି ଅଳ୍ପ ଅଳ୍ପ କରିକି ଲଗେଇବ ନିଜେ ଖାଇବ। ବାହରୁ ବି କିଣି ହଉନି ଏବେ ଏପଟେ ଏମିତି ଆମର ଲଗେଇଛନ୍ତି ଆଉ ଅଧିକାଂଶ ଲୋକ ଆଉ
ଖାଇବା ପାଇଁ ଲଗେଇଚନ୍ତି ଆଉ
ହୁଁ ଯେତିକି ଘରେ ଯେତିକି ଖାଇବ ଆଉ ଆଉ ବାହାରୁ ତ କିଣି ହବନି କାହିଁ ଆ ଫେରେ ଅଧିକ ଲଗେଇବ ସେଆଡେ ପଇସା ଇଏ କରି ହଉନଥିବ ଫସଲରେ ଦେଇ ହଉନଥିବ ବଜାରରେ ବିକି ପାରୁନଥିବା ତୁଛତରେପଇସା ମାନେ ନଷ୍ଟ ଚହବା କଥା ଖାଲି।
ସମୟ ସେଇଟାକୁ ଦେଲା ବେଳକୁ ଆଡେ ଖାଇ ପାରୁନଥିବ କି ଆଡେ ବିକି ପାରୁନଥିବ। କିଛି ଲାଭ ହବ ନାହିଁ।
କିଛି ହଉନଥିବ ଆଡେ ଫସଲ ମାନେ ମାଟି ଖରାପ ହେଇକି ଥିବ। ତମେ ପଇସା ଇଏ କରିକି ମାନେ ସାର ହେକା ଦେଇ ପାରୁନଥିବା ଫସଲ ହଉନଥିବା ଯେତିକି ପଇସ ସେ ସବୁ ଖର୍ଚ୍ଚ କରିଥିବ ସେତିକି ବି ପାଇପାରୁନଥିବ ବିକିକି ଧାନ ହେକା ଲଗେଇଲଣି ସେପଟେ ତମର
ଧାନ ହଁ ହଉଛି ଲଗା ହେଲାଣି। ଧାନ ବୁଣା ହଉଚି ଆମର ଏପଟେ
ଏମିତିକି ବୁଣୁଛ ତମର ସେପଟେ?
ହୁଁ ଧାନ ବୁଣା ଚାଲିଚି।
ଆମର ବି ଏପଟେ ବୁଣା ହଉଚିବର୍ଷା ତ ହଉଚି ଯେ ବ ବର୍ଷା ହଉଚି ଯେ କୋଉ ଦିନ ଅଧା ଲୋକ ବୁଣିଲେ ଆଉ ବୁଣୁନାହାନ୍ତି କାଦୁଅ ହେଇଯିବ ବୋଲି।
ହୁଁ ହୁଁ।
ହୁଁ।
ହ
ସବୁ ମାନେ ଇଏ ଏକା ସରିଗଲାଣି ଯୋଉ ପଣସ
ପଣସ ଆମ୍ବ ସରିଗଲାଣି କୋଉଠି କିମିତି ଗୋଟେ ଗୋଟେ ଅଛି। ପଣସ ହଁ ହେଲେ ବି ଅଛି ଯେ ଏତେ ସରିନି ଅଛି ଆଉ ପଣସ ଟିକେ ଲେଏଟ କୁ ପାଚିଲା ତ
ହଁ ସେପଟେ ଅଧିକ ପଣସ ହୁଅ ତମର
ହଁ ଅଧିକ ବୋଲେ ସେମିତି ଆଉ
ହଁ। ଏବେ ଯାଏଁ ଅଛି
ହଁ ଏବେ ହେଲେ କୋଉଠି କେମିତି ଅଛି ଆଉ
ଓହୋ ଭଲ ନା ଆଉ ପଣସ ହେଲେ ଏ ଯା ରହିଲେ ଖାଇ ହଉଥିବ। ଲୋକଙ୍କର ସରିଯାଉଚି ଏ ଶୀଘ୍ର ଶୀଘ୍ର। ଭଲ ସେପଟେ କଣ ବଡ ବଡ ପଣସ ହୁଏ ଯୋଭି ଭିତରୁ ବାହାରେ ପଣସ
ହଁ ବଡ ଛୋଟ ହେନ ଆଉ ବେଶୀ ବଡ ହଉଛି ଛୋଟ ହେଲେ ବି ଇଏ ହଉଛି।
ଓହୋ ଏ ଯୋଉ କଞ୍ଚା ବି ଯୋଉ ପଣସ କଞ୍ଚା ଯୋଉ ପଣସ ଡାଲମା କରନ୍ତି ହେଲେ କରିଚ଼?
ନା ମୁଁ ଖାଇଚି କରିନି କେବେ।
ଭଲ ଲାଗେ ଦେଖିବାକୁ ତାର ଉପର ହେବା କିନ୍ତୁ କଷ୍ଟ କଷ୍ଟ ଲାଗେ ଛଡେଇକି ତାକୁ କରିବାକୁ ଚୋପା ଆକା ଛଡେଇକି କାଟିକି
କରିଛ ବୋଧେ ଆଉ ସେଥିପାଇଁ କହିଲ ଆଉ
ଏ ଏଇ ଆମ ଘର କରନ୍ତି ତ ଦେଖିବା ବସିକି
ହୁଁ।
ଭାରି କଷ୍ଟ।
ଆଛା
କେତେ କଣ ତାକୁ କରିକି ତାପରେ ଖାଇଲା ବେଳକୁ ସେ ଡାଲି ଏମିତି ଆମର ହୁଏ ଡାଲି ସେତେ ଅଧଘଣ୍ଟାରେ ସରିଯାଏ ଏମିତି ଗଲେ ପଇଁଚାଳିଶ ମିନିଟ ଘଣ୍ଟା ଲାଗୁଛି ପଣସ ଡାଲମା କଲେ। ସେ ପୁରା ସିଝିକି ଫିଟିକି
ଯିବ ନା।
ହଁ। ବହୁତ ମାନେ ଡେରିରେ ସରେ ସେଇଟା। ହଁ ହଁ ହଁ ହଉ ମୁଁ ପରେ କରୁଛି ମୋର ଟିକେ କାମ ଅଛି।
ହୁଁ।